?????????? ହାଲୋ। ହାଲୋ। ହାଲୋ।
ହାଲୋ ହଁ।
ମୁଁ କହିଲି ଆଜି ତୁମେ ବହୁତ ଫ୍ରେଶ ଲାଗୁଛ ଆଜି କିଛି ନୂଆ କରିଛ କି?
ହଁ କିଛି ଦିନ ହେଲା ମୁଁ ମୋର ଡେଲି ରୋଟିନରେ କିଛି ଭଲ ଅଭ୍ୟାସ
ହଉ ଭଲ କଥା ସତରେ କଣ କଣ ସବୁ କରୁଛ ତୁମେ?
ସକାଳେ ଶୀଘ୍ର ଉଠୁଛିୁ ଟିକେ ୱାର୍କାଉଟ କରୁଛି ଆଉ ତାପରେ ଘର କାମ ଶାରି ପଢାପଢି ପାଇଁ ସମୟ ଦେଉଛି।
ବହୁତ ଭଲ କଥା ତ ମୁଁ ତ ସକାଳୁ ଉଠିବା ପାଇଁ ବହୁତ ଚେଷ୍ଟା କରୁଛି। ହେଲେ ବି ମୋ ଦ୍ୱାରା ହଉନି ସେଥିଲାଗି ମୁଁ ଉଠିପାରୁନି।
ଆରମ୍ଭରୁ ମତେ ମଧ୍ୟ କଷ୍ଟ ଲାଗୁଥିଲା କିନ୍ତୁ ଧୀରେ ଧୀରେ ଅଭ୍ୟାସ ହେଇଗଲା।
ହଁ ଭଲ କଥା ତମେ ଯୋଉ ସକାଳେ ସବୁଦିନ ଉଠୁଛ ତମେ ସକାଳୁ ଉଠିବା ଦ୍ଵାରା କଣ କଣ ଲାଭ ମିଳୁଛି ସବୁ?
ମନର ଉଦ୍ଦେଶ୍ୟ କିଛି ସନ୍ତକ କିଛି ଲାଗୁଛି ଦିନସାରା କାମ ମଧ୍ୟ ଭଲ ଲାଗୁଛି ଭଲରେ ମଧ୍ୟ କାମ ଗୁଡ଼ିକ ହେଇଯାଉଛି।
ଭଲ କଥା ତ ମୁଁ ବି ଦେଖୁଛି ତମେ ଏବେ ଅଧିକ ପଜିଟିଭ୍ କଥା କହୁଛ ସବୁ।
କାରଣ ସକାଳର ସମୟ ବହୁତ ସୁନ୍ଦର ସେତେବେଳେ ମନରେ ଅଧିକ ଚିନ୍ତା ଆସେ।
ହଁ ଠିକ କହିଲ ଆଉ ତମେ ସବୁ ପଢ଼ାପଢ଼ି ପାଇଁ କେତେ ସମୟ ଦେଉଛ?
ପଢ଼ା ପଢି ପାଇଁ ପ୍ରତିଦିନ କାମର ସହିତ କମ ସେ କମ ଏଇ ଦି ଦିନ ଦୁଇ ତିନି ଘନଟା ଦଉଛି। ମୁଁ ଚେଷ୍ଟା କରୁଛି ପ୍ରତିଦିନ ମଧ୍ୟ କିଛି ନୂଆ ଶିଖିବାକୁ।
ବହୁତ ଭଲ କଥା ମୁଁ ବି ମଧ୍ୟ ୱେବ୍ ଡେଭଲପମେଣ୍ଟ ଶିଖୁଛି ଏବଂ ତା ଭିତରେ ତୁ ହୋନେ ବହୁତ ସାରା ପ୍ରୋଜେକ୍ଟ ବନଉଛି ଆଉ।
ବା ତାହେଲେ ତ ବହୁତ ଭଲ। ନିୟମିତ ପ୍ରାକ୍ଟିସ କଲେ ନିଶ୍ଚୟ ସଫଳତା ମିଳିବ।
ହଁ ଠିକ କହିଲ ହେଲେ କିନ୍ତୁ କେବେ କେବେ ବହୁତ ସାରା ମୋଟିଭେସନ କମ ହେଇଯାଏ ସେ ସେଥିଲାଗି ଟିକେ ଇଚ୍ଛା ହୁଏନି।
ମୋଟିଭେସନ ଅପେକ୍ଷା ଡିସିପ୍ଲିନ୍ ଅଧିକ ଜରୁରୀ। ମନ ଭଲ ନ ଲାଗିଲେ ମଧ୍ୟ କର୍ମ କରିବାକୁ ପଡେ।
ହଁ ସତେରେ ତମେ ବହୁତ ଭଲ କଥା କହୁଛ ମୁଁ ଏଥର ତମ କଥା ହିଁ ମାନିବି।
ମୁଁ ମଧ୍ୟ ଏଇ କଥା ଅନ୍ୟମାନଙ୍କ ଠାରୁ ଶିଖିଛି।
ହଁ ତୁମେ ମୋବାଇଲ୍ କଣ ଅଧିକ ଟାଇମ୍ ୟୁଜ୍ କର କି?
ପୂର୍ବରୁ କରୁଥିଲି କିନ୍ତୁ ଏବେ ଧିରେ ଧୀରେ ସମୟ ମତେ
ଓହୋ। ମୁଁ ତ ରିଲସ ଦେଖୁିଦେଖୁ ସମୟ କେମିତି ଚାଲି ଯାଉଛି ଜାଣିପାରୁନି ଆଉ ସବୁ ସମୟ ସେଇଠ ଠି ମୋର ନଷ୍ଟ ହେଇଯାଉଛି ଆଉ।
କିନ୍ତ କଣ୍ଟ୍ରୋଲ କଲେ ବହୁତ ସମୟ ବଞ୍ଚିଯାଏ।
ହଁ ଠିକ୍ କଥା କହିଲା ଆଉ ତମକୁ କେବେ କେବେ ବହୁତ ସାରା ଚିନ୍ତା ତାହେଲେ ତୁମେ ସବୁ କଣ କର ମାନେ କଣ ଉପାୟ କର ଚିନ୍ତାକୁ କମେଇବା ପାଇଁ?
ପା ଘର ବାହାରେ ଚାଲେ ନାଚେ ପିଲମାନଙ୍କୁ ପଢ଼ାଏ।
ବହୁତ ଭଲ ଉପାୟ ତୁମେ କରୁଛ ଆଉ ବହୁତ ଭଲ।
ଆଉ ତମେ?
ମୁଁ ବି ସେଇ ମୋ ସାଙ୍ଗମାନଙ୍କ ସହ କଥା ହୁଏ ଆଉ ଗୀତ ଶୁଣେ ତା ଦ୍ଵାରା ମୋ ମନ ଟା ଟିକେ ଟିକେ ହାଲକା ହେଇଯାଏ ଆଉ ଚିନ୍ତା ଟା ଦୂର ହେଇଯାଏ ଆଉ।
ସତ ଭଲ ସାଙ୍ଗ ମାନେ ଜୀବନକୁ ଅଧିକ ସୁନ୍ଦର କରିଦିଅନ୍ତି।
ହଁ ଠିକ କହିଲ ସାଙ୍ଗ ମାନଙ୍କ ସହ ସମୟ କାଟିବା ସବୁବେଳେ ବହୁତ ଭଲ ଲାଗେ। ସୁନ୍ଦର ଲାଗେ ଆଉ ଟାଇମ୍ କେତେବେଳେ ପଳାଇବା ବି ଜଣାପଡ଼େନି ହସ ଖୁସିରେ ସବୁ ସମୟ ବିତିଯାଏ।
ହଁ ଠିକ୍ କହିଲ ଆଜିଠାରୁ ମୁଁ ମଧ୍ୟ ମୋର ରୁଟିନରେ କିଛି ଭଲ ପରିବର୍ତ୍ତନ ଆଣିବି ଆଉ ନିଜକୁ ମଧ୍ୟ ବଦଳେଇବି।
ହଁ ଦିଦି ବହୁତ ବହୁତ ଧନ୍ୟବାଦ ତମକୁ। ଆଉ ତମେ ଆଜି ମତେ ବହୁତ ମୋଟିଭେସନ ଦେଲ ମୋ ବହୁତ ଖୁସି ଲାଗିଲା।
ମୋ ମଧ୍ୟ ଖୁସି ଲାଗିଲା ଚାଲ ଆମେ ଦୁଇ ଜଣ ମିଶିକି ଭଲ ଅଭ୍ୟାସ କରିବା।
ହଁ ଠିକ କହିଲ। ଆଉ ଆମେ ବି ଏଥରକ ମିଶିକି ବହୁତ ଭଲ ଅଭ୍ୟାସ ଇ କରିକି ନିଜକୁ ବଦଳାଇବା ଆଉ।
ଆଉ ଆଜିତ କଣ ତୁମେ ଏତେ ଡେରିରେ ରିପ୍ଲାଏ ଦେଲ ବିଜି ଥିଲ କି ତୁମେ କେଉଁଠି?
ଓହୋ ମୁଁ ଭାବିଲି ତମେ ବୋଧେ ମେସେଞ୍ଜ ଦେଖିନଥିଲ ନାକଣ କେଉଠି ବ୍ୟସ୍ତ ଥିଲା ବହୁତ୍।
ନା ନା ନା ତିନି ପ୍ଲସ୍ ଦେଖିଥିଲେ କିନ୍ତୁ କାମ ଶେଷଠାରେ ଆଉ ମୁଁ ରିପ୍ଲାଏ କରିବାକୁ ଚାହୁଁଥିଲୁ।
ଓହୋ ବହୁତ୍ ଭଲ ଅଭ୍ୟାସ। ମୁତ ମେସେଞ୍ଜ ଆସିଲେ ସାଙ୍ଗେ ସାଙ୍ଗେ ଫୋନ୍ ଉଠାଏ ଆଉ ସେମାନଙ୍କୁ ତାର ଉତ୍ତର ଦେଇଦିଏ। ଯୋଉ ମାନେହି ମତେ ମେସେଞ୍ଜ କରିଥାନ୍ତି।
ମୁଁ ପୂର୍ବେରୁ ସେମିତି କରୁଥିଲି କିନ୍ତୁ ଏବେ ଗୋଟିଏ କାମ କରଥିବା ବେଳେ ସେଥିରେହି ଧ୍ୟାନ ଦଉଚି।
ହୋଉ ତା ତାହେଲେ ଭଲ ତମେ ଗୋଟିଏ କାମରେ ମନ ଦେଉଛ। ଏ ଏଇଟା ମଧ୍ୟ ବହୁତ ଭଲ
ହଁ ବହୁତ୍ କାମସ ସିଚୁଏ ପ୍ରେସର୍ ହେଇଯାଉଛି ଆଉ ମନ ମଧ୍ୟ ଶାନ୍ତ ରହିଚି।
ହଁ ଫ୍ରି ଟାଇମରେ ତମେ ଅଧିକ କଣ କାମ ଭଲ ଲାଗେ।
ବୁକ୍ ପଢ଼ିବାକୁ ଭଲ ଲାଗେ ମ୍ୟୁଜିକ୍ ଶୁଣିବାକୁ ଭଲ ଲାଗେ ତା ରେସିପି ଦେଖିବାକୁ ଭଲ ଲାଗେ।
ଓ ମୁଁ ତ ଅଧିକା ସମୟ କୋଡ଼ିଙ୍ଗ ପ୍ରାକ୍ଟିସ୍ କରିଥାଏ ଆଉ ମୋତେ ଗୀତ ଶୁଣିବା ପାଇଁ ବହୁତ୍ ଭଲ ଲାଗେ ଆଉ
କୋରିଙ୍ଗି ଇଷ୍ଟ୍ରେଷ୍ଟିକ୍ ଲାଗେନି ହୁଁ।
ହଁ ଆରମ୍ଭରେତ ମୋତେ ଏଇସବୁ ଜିନିଷ ବହୁତ୍ କଷ୍ଟ ଲାଗୁଥିଲା କିନ୍ତୁ ଏବେ ସେଇ ପ୍ରୋବ୍ଲେମ୍ ଗୁଡ଼ିକ କୁ ଯେତେବେଳେ ମୁଁ ନିଜେ ନିଜେ ସବୁ ଠିକ୍ କରିପାରୁଚି ସେତେବେଳେ ମୋତେ ବହୁତ୍ ଖୁସି ଲାଗୁ ଚି ଆଉମୁ ନୂଆ ନୂଆ ମଧ୍ୟ୍ୟ ଜିନିଷ ବନଉଛି।
ସମସ୍ତଙ୍କୁ ପ୍ରେକ୍ଟିସ୍ ଦ୍ଵାରାହି ଇମ୍ପ୍ରୋଭେ ରୁହେ।
ହଁ ଠିକ୍ କହିଲ ପ୍ରତିଦିନ ଅଳ୍ପ ଅଳ୍ପ ପ୍ରାକ୍ଟିସ୍ କଲେ ମଧ୍ୟ ଆମର ସେଇଟା ଆମକୁ ବହୁତ୍ ସାହାଯ୍ୟ କରେ ଆଉ ଆମର ସ୍କିଲ୍ସଟା ବହୁତ ଆଗକୁ ବଢ଼େ।
ହଁ ପ୍ରତିଦିନ ମୁଁ ଗୋଟେ ଗୋଟେ ନୂଆ କିଛି ଜିନିଷ ଶିଖିବା ପାଇଁ ଚେଷ୍ଟା କରେ। ସେଥିଲାଗି ମୋତେ ବହୁତ୍ ଖୁସି ଲାଗେସେ ଜିନିଷଟା କରିସାରିଲା ପରେ।
ବହୁତ୍ ଭଲ। ମୁଁ ମଧ୍ୟ ପ୍ର ପ୍ରତିଦିନ ଗୋଟେ ନୂଆ ଶିଖିବାକୁ ଚେଷ୍ଟା କରେ।
ଓହୋ ତାହେଲେ ତମେ ଇଂଲିଶବି ମଧ୍ୟ ତମେ ତମର ଠିକ୍ କରୁଛ? ସଜାଡ଼ୁଚ।
ହଁ ଧ ହଁ ଧୀରେ ଧୀରେ ଫୋକସ୍ ଦେଖିଯାଉଚି।
ହଁ ଆମେ ସବୁବେଳେ ବଡ଼ ଟାର୍ଗେଟ୍ ପଛରେ ଦୌଡ଼ୁଚି, କିନ୍ତୁ ଛୋଟ ଜିନିଷକୁ ଆମେ କେବେବି ଆମେ ତାକୁ ଛୋଟ ଜିନିଷ କଥା ଭାବୁନେ କିନ୍ତୁ ଆମେ ଛୋଟ ଜିନିଷ ହିଁ କରି କରି କେବେ ସେଇଟା ବଡ଼ ହେଇଯାଏ, ସେଇଟା ଆମେ ନିଜେବି ଜାଣିପାରୁନା କିନ୍ତୁ ହେଇସାରିଲା ପରେ ଆମକୁ ବହୁତ୍ ଖୁସି ଲାଗେ।
ସତ କଥା ଛୋଟ ସଫଳତା ହିଁ ବଡ଼ ସଫଳତାର ପ୍ରଥ ଦେଖାଏ।
ଠିକ୍ କହିଲ, ଆଜି ତୁମ ସହ କଥା ହେଇକି ମୋତେ ବହୁତ୍ ଭଲବି ଲାଗିଲା, ଆଉ ଖୁସିବି ଲାଗିଲା ଏଇସବୁ ଏଇସବୁ ଜିନିଷ୍ ସବୁ ଆଲୋଚନା କରିକି ମଧ୍ୟ ବହୁତ୍ ଖୁସି ଲାଗିଲା।
ମତେ ବହୁତ୍ ଭଲ ଲାଗିଲା।
ହଉ ଚାଲ କାଲି ଫୁଣି ଆମେ ଆଉ କିଛି ନୂଆ କଥାବାର୍ତ୍ତା ହବା। ଆଉ ତୁମ ଘରେ ସମସ୍ତେ କେମିତି ଅଛନ୍ତି?
ବହୁତ୍ ଭଲ ଅଛନ୍ତି, ତମ ଘରେ?
ହଁ ଆମ ଘରେବି ବହୁତ୍ ଭଲ ଅଛନ୍ତି। ଆଉ ତମ ତମଏ ତମେ କେମିତି ଅଛ ତମେ ଭଲ ଅଛ?
ହଁ ବହୁତ୍ ଭଲ ଅଛି।
ହଁ ଆଉ ଖିଆ ପିଆ ଆଜି କଁ କରିଚ?
ସନ୍ଧ୍ୟାରେ ଖାଇଥିଲି ବରା।
ଭଲ। ମୁବି ଖରା ବେଳେହି ଖାଇଥିଲି ଭାତ ଆଉ ସନ୍ଧ୍ୟାରେ କିଛିବି ଖାଇନି ହିଁ।
ହଉ ଟିକେ ଅଧିକ ଖରାଦିନ ଟିକେ ଅଧିକ ପାଣି ପିଆ ପିଇ କରିବ। ଆମ ଦେହ ପାଇଁ ପାଣି ନିହାତି ଦରକାର।
ହଁ ନିଶ୍ଚିତ। ଏବେତ ପ୍ରବଳ ଗରମ ହଉଚି।
ହଁ ଯାହା କହିଲ ଏବେ ତ ଯୋଉ ଗରମ ହଉଚି। ବର୍ଷା କେବେ ଆସିବ ଟିକେ ଭଲ ଲାଗିବ।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ତମକୁ ବୋଧେ ଛୋଟ ଛୁଆ ମାନଙ୍କ ସମୟ ବିତାଇବା ପାଇଁ ବହୁତ୍ ଭଲ ଲାଗେ?
ମତେ ବହୁତ୍ ଭଲ ଲାଗେ, ସେଥିପାଇଁ ଟିଚରର୍ସ ଲାଇନ୍ ରେ ଗଲି।
ବହୁତ ଭଲ କଥା। ଛୋଟ ପିଲାମାନଙ୍କ ସହ ସମୟ ବିତେଇଲେ ତମ ନିଜର ସବୁ ଦୁଖ୍ ଖ ବି ଦୂର ହେଇଯିବ ଆଉ ତମକୁ ବହୁତ୍ ଖୁସି ବି ଲାଗୁଥିବ।
ଆ ଯେତେବେଳେ ମନ ଦୁଃଖ ଥାଏ ମୁଁ ଛୁଆଙ୍କୁ ଡାକିଥାଏ। ମୁ ପା ଠ ବସିକି ପଢାଏ। ତାଙ୍କ ସହ ଗପ ସପ କରେ।
ହଁ ଠିକ୍ କହିଲ। ସେମାନେ ଛୋଟ-୍- ହଁ ସେମାନେ ହିଁ ଛୋଟ ଛୋଟ ଛୁଆ। ତାଙ୍କ ସାମ୍ନାରେ ତମ ମାନେ ତାଙ୍କ ଖୁସି ଦେଖିଲେ ତମକୁ ବହୁତ୍ ଖୁସି ଲାଗିବ ଆଉ ମାନେ ତମ ଟେନସନ୍ ସବୁ ଦୂର ହେଇଯିବ।
ହଁ।
ଆଉୁ କୁଆଡେ ବୁଲାବୁଲି କରିବା ପାଇଁ ଯିବ ନା ନାଇଁ ରଜ ଆସୁଚି ଆଗକୁ?
ହଁ ପୋଗ୍ରାମ ତ ଅଛି ଯିବାର।
ହଁ। ତମେ ବି ସବୁବେଳେ କାମ କରି କରି ବ୍ୟସ୍ତ ହୋଇଯାଉଥିବ ମାନେ ହେ ଅଧିକ ଥକି ଯାଉଥିବ। ବୁଲାବୁଲି କଲେ ତମ ମନଟା ଖୁସି ହେଇଯିବ। ମାଇଣ୍ଡ ବି ପୁରା ଫ୍ରେସ୍ ହେଇଯିବ।
ହୁଁ।
ଆଉ
ଆଉ
ଆଉ ମନ୍ଦିର୍ ଯିବା ପାଇଁ ତମକୁ ଭଲ ଲାଗେ?
ହଁ ମନ୍ଦିର ଯିବାକୁ ଭଲ ଲାଗେ। ପିଲା ପିଲି ବି ଭଲ ଲାଗେ।
ହଁ କାରଣ
ହଁ।
ନାଇଁ ରୁମ ରେ ବସିଚି।
ଅ ହଁ ମୁଁ ଛାତ ଉପରେ ବୁଲିବା ପାଇଁ ଭଲ ଲାଗେ।
ହଁ ସନ୍ଧ୍ୟା ଟାଇମରେ ଛାତ ବୁଲିବାକୁ ଭଲ ଲାଗେ। ସନ୍ଧ୍ୟା ଟାଇମ ଯାଇ ଛତ ଯୋଗ କରେ।
ହଁ ମୁଁ କହିଲି ସନ୍ଧ୍ୟାକୁ ଚା ପିଉନା ନା ନାଇଁ? ଭଲ ପରା
ସଂନ୍ଧ୍ୟାବେଳେ ନୁହ ତ ସକାଳେ ପିଏ।
ଆଛା ଭଲ। ପୁଣି ତାକୁ ଛାଡ଼ିବି ମୁ
ତମକୁ କଣ ଭଲ ଲାଗେ ଚା ନା କଫି?
ହୁଁ। ଆଉ ତମକୁ ସବୁଠୁ କୋଉ ଫୁଲ ଭଲ ଲାଗେ?
ମତେ କଲାକଲା।
ବଢ଼ିଆ। ମୋତେ ବି ଗୁଲା ବହୁତ ଭଲ ଲାଗେ। ସବୁ ଫୁଲ ଭଲ ଲାଗେ ଗୋଲାପ ଅଧିକ ଭଲ ଲାଗେ ଆଉ।
ଗୋଲାଫ ଫୁଲ ଭଲ ଲାଗେ। ଚମ୍ପା ଫୁଲ ଭଲ ଲାଗେ। ହଁ ସେଇଟା ତ ସିଏ।
ହଁ ଆଉ ରଜରେ ଖେଳିବ ନା ନାଇ?